ହ୍ୟାଲୋ ହଁ ମ୍ୟାଡ଼ାମ ସୁଭିଲା ଆଉ କଣ କରଥିଲେ?
ଏଇ ସନ୍ଧ୍ୟା ଦେଇକିନା ଆସିକିନା ଟିକେ ଅ ପ୍ରେୟାର କରିକି ଟିକେ ଆସିକି ବସିଥିଲି ଆଉ।
ଓ ହୋ। ମୁଁ ବି ଏବେ ଏଇ ସନ୍ଧ୍ୟା ଦେଇକି ଆସିକି ପ୍ରେୟାର କରିକି ସନ୍ଧ୍ୟା ଦେଇକି ଆସି ବସିଚି ଆଉ।
ହୁଁ ତାପରେ ଏଇନା ସନ୍ଧ୍ୟାବେଳେ କଣ ଖାଇବା ପିଇବା?
ଖାଇବା ପିଇବା କଣ ମୁଁ ତ ଚା ପିଏନି। ମୁଁ ଟିକେ ମାନେ ବ୍ଲାକ୍ କଫି ପିଏ। ଯେ ଆଉ ଟିକିଏ ଗଲେ ପିଇବି। ବ୍ଲାକ୍ କଫି ବିସ୍କୁଟ୍ ଟିକେ ଖାଏ ଚା ପିଇଏନି।
ଆ ଭଲ ଯାଆ ହଉ।
ହଁ ନହେଲେ ଏଇ ଟିକେ କଣ ସେ ବୁଡ଼କି ବୁଡ଼କି ମୁଢି ମିକସଚର୍ ଯେମିତି କଣଟେ ଖାଏ କାଇଁକନା ମୁଁ ସେ ଦିନଟା ଜଲଦି କରିଦିଏ ନା ସେଲାଗି ଆଡୁ ସ୍ୟାଡୁ କିଛି ଆଉ ଖାଏନି ଭୋକ ହୁଏନି।
ହଁ ହଁ ହଁ ହଁ। କେତବେଳେ ରାତିରେ କେତବେଳେ ଖାଇ ଦିଅନ୍ତି?
ମୁଁ ସାଢ଼େ ସାତେ ସାତଟା ପର୍ଯ୍ୟନ୍ତ।
ହଁ ଆମର ବି ସେଇ ସେ ଆମର ବି ସେଇ ସେମ୍ ଆମର ବି ସେଇ ସନ୍ଧ୍ୟା ପରେ ସାଢେ ସାତଟା ଆଠଟା ଭିତରେ ଖାଇଦଉ। ମୁଁ ବି ସେଥିଲାଗି ସନ୍ଧ୍ୟାବେଳେ କିଛି ଖାଏନି କିନ୍ତୁ ଏଇଆ ଟିକେ ଚା ଟା ପିଏ ଟିକେ।
ହଁ କାହିଁକିନା ଖାଇଦେଲା ମାନେ ଭୋକ ଲାଗିବନିନା ଆଉ ସେଇଥିଲାଗି ଆଉ ଆଜି ଆଜିତ ବାର ଅଛି ଆଜି କଅଁ କରିଥିଲେ ସବୁ ଆଇଟମ୍?
ଆଜି ତ ମୋର ଏଇଠି ଇଏ ମଟନ୍ କରିଥିଲି। ଆଉ ସେ ବଉଣୀ ଆସିଲାତ ସାନ ଭଉଣୀ ବାହାରିଲା ତାଙ୍କର ଏଇ ଭୁବନେଶ୍ଵର ତ ସିଏ ଏ ଯିବ।
ଭୋଲି ବାହାରିଲା ଯୋଉ ପୂର୍ବୁ ସେ ଆସଲି ବାପଘରୁକୁତ ସବୁ ଝିଅ ମାନେ ଆସନ୍ତି ଉଁ ତ ସିଏ ଆଉ କହିଲା ତ ମଟନ ଟିକେ ଆଣେ କରିଥିଲି ଆଉ ଖାଇଥିଲୁ ଆଉ ସେତିକି ଆଉ। ଆଉ ତ ମଟନ୍ ଥରେ ଖାଇଲା ମାନେ ଆଉ ସେ ହଜମ ହିଁ ହୁଏନି। ତେଣୁକରି ଆଉ କିଛି ଖାଇବାକୁ ବି ଇଚ୍ଛା ହୁଏନି, ହଁ। ଜମାରୁବି କିଛିବି ମାନେ ତମେ, ହଁ ହଁ। କାର ମାନେ ତମେ ଖାଇଥିବ ମାନେ ତମୁକୁ ଖାଲି ଜାଣିବ ଯେମିତି ମୁଁ ବହୁତ୍ କିଛି ଖାଇ ଦେଇଚି।
ଖାଇ ଦେଇଚି ହଁ। ସେ ଜିନିଷଟା ବା ସେ ଜିନିଷଟା ବା ସେଆ। ସେ ଥରେ ଖାଇଲା ମାନେ ଆଉଥରେ ଇଚ୍ଛା ବି ହବନି।
ଆଉ ଥରେ ଇଚ୍ଛା ହବନି। ହଁ ସେଇ ରାତ ତି ରେ ତମେ ଅଣ୍ଡା କିଛି କିଛି କରିକ୍ କି ଖା
ହଁ।
ପ ପଛେ ପିଲାମାନେ ଖାଇ ଦେବେ। ରାତି ତାପରେ ଯୋଉ ଖରା ଗରମ ହଉଚି ଆଇନା ଦିନ ଯାକ ପୁଣି ତମେ ଯେତେ ଯାହା ହେଲେବି କେତେ ଏସିି ଲଗେଇକି ବସିବ। ଏ ଯୋଉ ଗରମ ଗୁଳୁଗୁଳି ହଉଚି, ସେଥିରେ ଯୋଉ ଖାଇବାକୁ ଯାହା ଲାଗୁଚି। ହଁ।
ହୁଁ।
ସେଥିଲାଗି ଆଉ ଏ ମୁଁ ଖାଇବାକୁ ଇଚ୍ଛା ହଉନି। ଆଉ ଦିନରେ ଟିକେ ଏପଟ ସେପଟ ହେଇପାରିବ। ରାତି ସେ ଆପଣ ଖାଇଦେଲେ ଟିକେ କାମ ସା ହଁ କାମ ଅ, ଅତି ବେଶୀ ହେଲେ ଟିକେ କାମ ସାରିକି ଟିକେ ଏପଟ ସେପଟ ହେଇଯିବ ତାପରେ ଗଲ ହୋଇଲ ଯୋଉଡାକି କଣ କି ରାତି ସାରା ଯେମିତି ଲାଗିବ ଯେମିତି କଣ ମୋତେ ଏମିତି ନିଦ ହବନି ଏମିତି ଲାଗିବ। ମୁଁ ସେଇଲାଗି ରାତିରେ କେବେ ଖାଏନି ଏ ମଟନ୍ ଉଡା ଖାଇଲେ ଖାଏନି। ଆଉ ତୋମେ କଣ କ
ନାଇ ନାଇ ଆକ୍ଚୁଲି ବି ମାନେ ରାତି ହଉ ଦିନ ହଉ ଖାଇଦେଇକି ଟିକେ ଏପଟ ସେପଟ ହେଇଗଲେ ଶୋଇଲା ବେଳୁକୁ ଟିକେ ଆରାମ ଲାଗିବ। ପେଟଟା ଟିକେ ଖାଇବାଟା ଟିକେ ହାଲା ଆରାମ ଲାଗିବ। ସେଟା ବି ଭଲ ବି ସେଟା ପ୍ରକୃତରେ ବି ଭଲ। ଡାଇଜେସନ୍ ପାଇଁ ସେଟା ଦରକାର, ଡକ୍ଟର୍ ମାନେ ବି ସେୟା କହୁଛନ୍ତି, କି ଖାଇକି ତୁମେ ସାଙ୍ଗେ ସାଙ୍ଗେ ଶୋଇବା ପାଇଁ ଯାଅନି, ପନ୍ଦର କୋଡ଼ିଏ ମିନିଟ୍ ଚାଲ ସେଟା ଭଲ।
ଭଲ ଯାହା ଖାଇଲେ କିଛି କଥା ନାହିଁ, ଖାଇକି ଯଦି ଯିଏ ଡାଇଜେଷ୍ଟ କରିଦେଲା ସେଟା ବଡ କଥା। ନାଇଁ କି? ଅଁ, ଆଉ ବନ୍ଦ ଆଜି କାଲି ଯୋଉ ସମସ୍ତେ ବହୁତୁ ଖାଇ ଦଉଛନ୍ତି କିନ୍ତୁ ଖାଇବାଟାକୁ ହଜମ କରିପାରୁନାହାନ୍ତି। ଆ, ଅଲଗା ପ୍ରକାର ସେଠୁ ବିଭିନ୍ନ ଡିଜିଜ୍ ହଉଛି।
ବାହାରୁଚି ଆଉ ହୁଁ,।
ଆଉ କଣ କଣ ଖଟା ଆଗୁରୁ, ତୋମର କଣ ହେଇଥିଲା ଆଜି ରୋଷେଇ?
ଆଜି ଆଜି ବହୁତ ସିମ୍ପୁଲ୍ ଖାଇବା ହେଇଥିଲା, ମାନେ ପଖାଳ ହେଇଥିଲା, ତୋତେ ଆଜି ଟିକେ ଖରା ହେଇଥିଲା। ସମସ୍ତେ କହିଲେ ଜି ଚିକେନ୍ କଷା କର, ମୁଁ କହିଲି ଆଜି ଚିକେନ୍ କଷା କରିବି କିନ୍ତୁ ନୂ-ନୂଆ ମାନେ ଅଲଗା ପ୍ରୋସେସ୍ ରେ କରିବି ଆଉ ସଟ୍ କଟ୍ ୱେରେ ଯେମିତି ହବ ଅଳ୍ପ ତେଲ ମସଲା ରେ ଯେମିତି ହେଇଯିବ ଆଉ, ସେମିତିଆ ରେ କଲି କିନ୍ତୁ ବହୁତ ଭଲ ଲାଗିଥିଲା ବି।
ଆରେ ଭଲ କହ, ମାନେ ଖାଇବ ମାନେ ନୁହଁ ଯେ ଅନହେଲଦି ଖାଇବ।
ହଁ। ଆମେ ସେଇଟା ବି କଲି ମାନେ ଅଳ୍ପ ସମୟରେ ହେଲା ବି, ଅଳ୍ପ ତେଲ ମସଲାରେ ବି ଜଲଦି ହେଇଗଲା ବି ବନେ ବହୁତ ଟେ-ଟେଷ୍ଟ ବି ବହୁତ ଭଲ ଥିଲା ବି।
ଉଁ, କେମିତି କରିଥିଲେ ତୋମେ?
ଆଜି କଣ କହିଲେ ଆଗ ଉଁ, ଚିକେନ୍ ଟା କୁ ଆଣିଲା ପରେ ଚିକେନ୍ ଟା ଆଗ ଭଲକି ଧୋଇଦେଲି ଚାରି ପାଞ୍ଚ ଥର ଭଲକି ଧୋଇଦେଲି। ସେଟା ଟିକେ ଭଲକି କଣ କରିବ ପାଣିଟା ସେ ପୁରା ନିଗାଡି ଦେଲି, ପୁରା ପାଣି ଛାଡିଗଲା। ପୁରା ଭଲିକି ନିଗାଡ଼ି ଦେଲି, ନିଗାଡ଼ିଲା ପରେ ସେ କଣ କଲି ସେଇଟାକୁ କଣ କଲି ସବୁ ମସଲା ଗୋଳେଇଲି କଣ ନା ଆଗ ଚିକେନ୍ ରେ ହଳଦୀ, ଲୁଣ, ଲଙ୍କାଗୁଣ୍ଡ ତାପରେ ଦିଇଟା ବଡ଼ ବଡ଼ ପିଆଜ ଚୁନ ଚୁନିକି କାଟି ଦେଇଥିଲି ସେଟା ପକେଇଦେଲି। ତାପରେ ଅଦା ରସୁଣ ପେଷ୍ଟ ଟିକେ ପକେଇଦେଲି। ଜିରା ଗୁଣ୍ଡ ଆ, ତାପରେ ଧନିଆ ଗୁଣ୍ଡ, ଚିକେନ୍ ମସଲା ଆଉ କସ୍ତୁରୀ ମେଥି, ଗରମ ମସଲା ହେ ଲାଷ୍ଟକୁ ଦହି ହଁ ପୁରା ମେଗନେଟ୍ କରିକି ସବୁ ଗୋଳାଗୋଳି କ କରିଦେଲି ଗୋଳିକି ସେଟାକୁ ଆକ୍ଚୁଲି ଅଧଘଣ୍ଟେ ଖାଳ ରଖିଦେଲି। ଅଧଘଣ୍ଟେ ପୁରା। ସେଇ ଭିତରେ କଣ କହିଲେ ଆଳୁ ଟା ଟିକେ ଯାହାହେଲେ ତ ସମତେ ଖାଇବେ ଆଳୁ, ଆଳୁ ଟା ତ ସେଥିରେ ଗୋଳେଇଲେ ଆଉ ସେଟା ଆଳୁ ଟା ତ ହବ
ଯୁଅ ଯେମିତି ଯାହା କର ଆଳୁ ଟିକେ ଦରକା
ହଁ ଆଳୁ ଟା ଦରକାର ଦରକାର। ସେଠୁ ତାକୁ କଣ କଲେ ଆଳୁ ଚାରି ପାନ୍ସା ଟିକେ ଉଁ, ଭଲକି ଧୋଇଦେଲି। ସେଉ ମାନେ ବଡ଼ ବଡ଼ ଫା- ଟିକେ ବଡ଼ ବଡ଼ ଖଣ୍ଡ ରଖିଲି, କାହିଁକି ନା ଛୋଟଛୋଟ ହେଲେ ସେ ସିଜିଯିବ ଭଲନି, ବଡ଼ ବଡ଼ ଖଣ୍ଡ ରଖିକି
ହୁଁ।
ସେଟାକୁ ଟିକିଏ ହାଲକା ତେଲ ଦେଇକି ଲୁଣ ଟିକେ ଦେଇକି ଭାଜିଦେଲି। ମାନେ ଯେମିତି ସେଭେଣ୍ଟି ଏଇଟି ପସେଣ୍ଟ୍ ସିଯି ଆସିଲା ଭଳିଆ।
ହଁ ହଁ ସିମ୍ ରେ ବାଜିଲେ ଗୋଟେ।
ହଁ। ଯେମିତି ସେଭେଣ୍ଟି ଖଣ୍ଡେ ସିଝିଥିବ ସେମତି କଲି ଆଉ ଏଇଟି ପରସେଣ୍ଟ କଞ୍ଚା ଥିଲା ଆଉ ଟୋ ଥାର୍ଟି ପରସେଣ୍ଟ କଞ୍ଚା ଥିଲା। ଲା।
ହୁଁ।
ତାପରେ ସେ ଯୋଉ ଗୋଳେଇଥିଲି ସେ ଅଧଘଣ୍ଟା ପରେ ପରେ ସେଥି୍ରୁ ଯାହା ସବୁ ଯେମିତି ମସଲା ତେଲ ଲା ସେ ସୋରିଷ ତେଲ କଞ୍ଚା ଲଙ୍କା ବି ଯଦି ରାଗ ଯିଏ ଖାଉଥିବବି। ଆମେ ତ ବେଶୀ ଖାଆନ୍ତି ନି ତଥାବି ଦିଇଟା ଲଙ୍କା ଲମ୍ବା ଲମ୍ବା କରି ଚିରିକି ଗରମ ମସଲା ସବୁ ଯେତିକି ମେନ୍ ହେଲା ଟିକେ ଦହି। ଦହିଟା ପକେଇଲେ ତା ଟିକେ ବୁ ଟେଷ୍ଟଟା ଭଲ ଆସେ।
ହଁ ଦହିଟା ଟିକେ ଭଲ ଟେଷ୍ଟ ଆସେ ଯେବେ ଚି କେନୁ କଣ ଯୋଉ ଦହି ନହେଲେ ଲେମ୍ବୁ ବି ପକେଇ ଦଉଛନ୍ତି ହଁ।
ହଁ। ମାନେ ଦହିଟା ପକେଇଲେ ମାନେ ଚିକ୍ ଟେଷ୍ଟଟା ଭଲ ଲାଗେ ତା ଟେକ୍ସଚରଟା କଲରଟା ବି ଭଲ ଲାଗେ। ଦେଖେଇପେବି ତ ତାପରେ ଯେ ତୁ ତେଲ ତୁଲି ସବୁ ପକେଇ ଦେଲି ତାପରେ କଣ କଲି ଅଧଘଣ୍ଟେ ପରେ ଏପଟେ ଆଳୁ ଟା ଆଗେ ଭାଜି ଦେଲି ଆଳୁଟା ଟିକେ ସିଜେଇ ସାରିଲା ପରେ ତା ପରେ କଣ କଲି କଡ଼େଇ ଟାକୁ ପୁରା ଭଲକି ଗରମ କଲି। ସେଇଟା ଆଉ ଅଳ୍ପ ଟିକେ ତେଲ ଦେଲି ଯେମିତି ଟିକେ ଯେହେତୁ ଚିକେନଟା ପକେଇବି ନା ନହେଲେ ତ ଲାଗିଯିବ ନା?
ହଁ ହଁ ନ ଚିକେନ ଯେମିତି ହେଲେ ବି ତେଲଟା ଜଦି କଡେଇରେ ଚାରିପଟ
ହଁ ଚାରିପଟେ ଯେମିତି ପୁରା ଲା ଉଁ ଉଁ ସବୁଆଡ଼େ ଯେନ୍ ହଁ ଭଲସେ ଲାଗିଗଲେ ଆଲ ହଁ। ସେମିଦିଆ କଣ କଲି କଡ଼ାକୁ ଭଲ କିି ତତେଇ ଦେଲି। ତାପରେ ଖାଲି ଟିକେ ତେଜପତ୍ର ଯେହେତୁ ସେଇଟାରେ ଗୋଳା ହେଇନଥିଲା ତେଜପତ୍ର ଦିଟା ଛାଡି ଦେଲି ତେଜପତ୍ର। ତେଜପତ୍ର ଆଉ ସେ ଗୋଟା ଯୋଉ ଆମର ମସଲା ଯୋଉ ମାନେ ଗୁଜୁରାତି ହଉ। ଆଉ ଡ଼ା ଲବଙ୍ଗ ଡାଲ୍ ଚିନି ଅଳେଇଚ ଏଗୁଡ଼ାକ ଛେଚୀକି ଛୋଟ ଛଟ ଖଣ୍ଡ ସବୁ ଛାଡ଼ିଦେଲି। ତାପରେ ଏଇଟା ଯୋଉ ଗୋଳା ଗୁଳି କରିଥିଲି ୟାକୁ ସେଥିରେ ପକେଇଦେଲି ପକେଇକି ଟିକେ ଘାଣ୍ଟିଲି କାହିଁକି ନା ନ ଘଣ୍ଟିଲେ କଣ ହବ ନା ଦହିଟା ଏ ଛିଣ୍ଡିଯିବ। ଦହିଟା ଘୋଡେଇ ଦେଲେ ସେଇ ପାଇଁ ଛିଣ୍ଡି ଯିବ।
ଦେଇଥିଲେ ନା? ହଁ ସା ସିମ୍ ରେ।
ନାଇଁ ମିଡ଼ିୟମରେ ଦିଆ ହେଇଥିଲା ଜୋରେ ଦେଇ ନଥିଲି ମିଡ଼ିୟମ ଦେଇକି ସେଇଟା ଟିକିଏ ଘାଣ୍ଟିଲି। କାଈରା ଯେହେତୁ ଦଇ ଗୋଳା ହେଇଥିଲା ନା ସେ ଦହିଟା ଯଦି ଘୋଡେଇଦେବି ସାଙ୍ଗେ ସାଙ୍ଗେ ଦହିଟା ମାନେ ଦହିଟା ପୁରା ମାନେ ଛିଣ୍ଡି ଛିଣ୍ଡି ଛିଣ୍ଡି ଛିଣ୍ଡି ଖଣ୍ଡ ଖଣ୍ଡ ହ୍ୱାଇଟ୍ ହ୍ୱାଇଟ ହେଇକି ଜଣା ପଡିବ। ଯେହେତୁ ତାତି ଥିଲା ନା ସେ ତାତି ଭିତରେ ଆଗ ଟିକେ ପାଞ୍ଚ ମିନିଟ୍ ଟିକେ ମାନେ ଘାଣ୍ଟିଲି ଏପଟ ସେପଟ ଏପଟ ସେପଟ କରି ଘାଣ୍ଟିଲା ପରେ ତାପରେ ସେଇଟାକୁ କୁ ସେଇ ଇଏରେ ସେଇଥିରେ ଘାଣ୍ଟିଲି ସେତେବେଳେ ଆଳୁ ଟା ବି ପକେଇ ଦେଲି। ଲାଷ୍ଟକୁ ଆଳୁ ପକେଇଲି ନା ଆଳୁ ଟା ଆଉ ଟିକେ ସିଝି ଆରଥିଲା ନା। ଆଳୁ ଟା କୁ ସେଇଥିରେ ପକେଇଲି ତାପରେ ସେଟାକୁ ଘୋଡେଇ ଦେଲି ଆଉ କଣ ସିମ୍ କରିକି ଟିକେ ଘୋଡ଼େଇଲି। ସିମ୍ କରିକି ସେ ମାକ୍ସି ହଁ। ସିମ୍ କରି ଗୋଡ଼େଇଲି ଉଁ ମ୍ୟାକ୍ସିଅମ୍ କୋଡ଼ିଏ ପଚିଶ ମିନିଟ୍ ଖଣ୍ଡେ ହବ। ପଚି ପଚିଶ ମିନିଟ୍ ପୁରା ହେଇଗଲା ହଁ ପଚିଶ ମିନିଟ ଭିତରେ ପାଖାପାଖି ପୁରା ସିଝି ଅଲା ତାପରେ ଭାବିଲି ଟିକେ ଟିକେ ପାଣି ଦେ ପୁରା କଷା ହେଇଗଲା ନା। ପୁରା ପୁରା କଷା ମାନେ ପୁରା ଶୁଖା ହେଇଯାଉଚି। ଯେତେ ପଖାଳ ଖାଇଲେ ବି ଟିକେ ଜୁଗ ଜୁଗିଆ ଥିଲେ ଟିକେ ଖାଇବା ବି ଭଲ ଲାଗିବ। ପୁଅକୁ ଟିକେ ଝୋଳ ଦରକାର ତାପରେ ହେଠୁ ସିଯି ଆସିଲା କୋଡିଏ ପଚିଶ ମିନିଟ ଖଣ୍ଡେ ପାଖା ପାଖି ସିଝି ଆଇଲା। ହାଲକା ଟିକେ ଉଷୁମ ପାଣି କଲି କଞ୍ଚା ପାଡ଼ି ଆକଚୁଆଲି ଦେଲେ କଣ ସେ ଟେଷ୍ଟଟା ଆକ୍ଚୁଆଲି ଭଲ ଲାଗେନି। ଯେକୌଣସି ତରକାରୀ କଲେ ଲେ ହଁ ହୁଁ। ଉସୁୁମ୍ ପାଣିଟା ଦେଲେ ତା ଟେଷ୍ଟ ଟା ଭଲ ଲଗିବ, ସେଇ ଲାଗି ତା ଟିକେ ଉଷୁମ ପାଣି କରିକି ଅଳ୍ପ ଟିକେ ପାଣି ଦେଇକି ଟିକେ ଫୁଟେଇଲି। ଫୁଟିଲା ପରେ ସେ ଟିକେ ଫୁଟି ଆସିଲା ବେଳକୁ ଲାଷ୍ଟକୁ ଏଇଠୁ ଧନିଆ ପତ୍ର ଥିଲା। ଧନିଆ ପତ୍ର ଆଉ ଟିକେ ଯଦି ଯଉ ଇଏ କଣ କହିଲେ ଗରମ ମସଲା ପକେଇକି ବନ୍ଦ କଲି ସେଇଟା ବନ୍ଦ କରିକି ସାଙ୍ଗେ ସାଙ୍ଗେ ତ ଖାଇ ମାନେ ଯେହେତୁ ଆମେ ଟି ଟିକେ ନାଙ୍କୁ ପାଣି ଦେଇଚି। ସେଇଟା ସାଙ୍ଗ ସାଙ୍ଗେ ଆପଣ ଖାଇବେ ତା ଗୋଟେ ଟେଷ୍ଟ ଆଉ ତା ଗୋଟେ କଲର୍ ଗୋଟେ ଅଲଗା ଦେଖାଯିବ କିନ୍ତୁ ଯେତେବେଳେ ଘୋଡେଇ ଦେବେ କିଛି ସମୟ ଦଶ ମିନିଟ୍ ପନ୍ଦର ମିନଟେ ଖାଇବେ ବସିଯାଏ ବସିଯାଏ ହଁ। ଏଇଟା ସେଇଥିଲାଗି ମୁଁ କରିସାଇଲା ପରେ କୋଡ଼ିଏ ପଚିଶ ପରେ ତାପରେ ହେଠୁ ସେଇଟା ଆମେ ବା ବାହାରିଲୁ ବାହାର କଲୁ ଖାଇବା ପାଇଁ ଆଉ। ପଖାଳ ସାଙ୍ଗେ ସେ ସେଇଟା ହେଇଥିଲା।
ଆଉ ପାମ୍ପଡ଼ ଟିକେ ସେକିଦେଲି ସେକିଲି ଛାଣୀ ନି ସେକି ଦେଇଥିଲି। ସାଲାଡ଼ଟିଏ କରିଥିଲି କାକୁଡ଼ି ପିଆଜ ଟମାଟ ଗାଜର। ଏରା ସବୁ ଗୋଲ ଗଲି ଲେମ୍ବୁ ପକେଇକି ଗାଜର କରିକି ପଖାଳ ସାଙ୍ଗେ ଏଇଟା ଆଜି ମାନେ ଖିଆ ହେଇଥିଲା। କିନ୍ତୁ ମାନେ ଏଇ ଟେଷ୍ଟ ଟା କରିଥିଲି ଅଳ୍ପ ତେଲରେ ମୋ ହଜବେଣ୍ଡ ବି କହିଲି କି ମାନେ ବହୁ ବଢିଆ ହେଇଥିଲା। ତାର ଅଳ୍ପ ତେଲ ପକେଇଥିଲି ବି।
ହଁ ବଢିଆ ତ ଏମିତିରେ ବି ଯୋଉ ଗୋଟେ ଗୋଟେ ଆଇଟମ୍ ହଉଛି ଏମିତିରେ ବି ଯୋଉ କରୁଛନ୍ତି ଯେମିତି ସୋୟାବିନ୍ ହୈକା ବି କରୁଛନ୍ତି ସେମିତି ବଢିଆ ଲାଗୁଛି ସେମିତି ହଁ।
ହୁଁ ତାପରେ ଏଇଟା କଣ କମ୍ ସମୟରେ ହେଇଗଲା। ଆମେ ଏମିତି ହଁ ଆମେ ଏମିତି କଣ ମସଲା କଷୁଚେ ପୁଣି ଚିକେନ ପକଉଚେ କିନ୍ତୁ ଏଇଟେ ଯୋଉ ପକେଇ ଦେଲି ବେଶୀ ଲାଗୁଚି ହଁ ସେ କିନ୍ତୁ ଏଇଟା ମାନେ ଅଳ୍ପ ଇଏରେ ହେଇଗଲେ ବି ଟେସଟା ମାନେ ବି ବହୁତ ବଢ଼ିଆଥିଲା। ସେଇ ପାଇଁ ସମତେ ଖାଇ ଭଲ ଲାଗିଲା ଏମିତି ଆଉ। ହେଲା ଆପଣ ଏ ଥରେ ଏମିତି କରନ୍ତୁ ଖାଆନ୍ତୁ ଆଉ ହଁ ହଁ। ହଉ ହଁ।
କେତେବେଳେ ନେଷ୍ଟ ଟାଇମ୍ କେତେବେଳେ କରିବା ଆଉ।
ହଁ ହଁ ହୁଁ ହୁଁ ଠିକ୍ ଅଛି ହଉ ମାମ୍ ବାଏ।